ଓ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଯାଉଚି।
ପୁରା କ୍ଲିୟର ଆପଣଙ୍କୁ ମୋ ଭୟସ କ୍ଲିୟରଲି ଶୁଭାଯାଉଛି।
ହଁ ଆ ମତେ ଆପଣ ଆପଣଙ୍କ ଭଏସ ପୁରା କ୍ଲିୟର ଶୁଣାଯାଉଛି ଆପଣଙ୍କୁ ଯଦି ମୋ ଭଏସ ବ୍ରେକ୍ ହବ ତାହେଲେ କହିବେ କାରଣ ମୁଁ ଏବେ ଘରେ ଅଛି।
ଓହୋ। ଯ ଆପଣଙ୍କୁ ମୋର ଭଏସ ବ୍ରେକ୍ ହବ ଆପଣ କହିବ। କାହିଁକି ହେଲା ମୁଁ ଘର ଭିତରର ବେଡରୁମ୍ ଭିତ ରେ ଖଟ ଉପରେ ବସିକି ଫୋନ ଚାର୍ଜରେ ଲଗେଇ କଥା ହଉଚେ।
ନିଶ୍ଚିନ୍ତ ରୂପରେ କହିବି।
ହଁ। ଆପଣଙ୍କ କଥାଟା ମୁଁ ପ ପୂର୍ଣ୍ଣ ରୂପରେ ସମର୍ଥ ଅଛି ସମର୍ଥିତ ଅଛି।
ଆପଣ ଆପଣଙ୍କ ଓଡ଼ିଆଟା ଟିକେ ଆପଣଙ୍କ ଦିଦିକୁ ଶିଖେଇଲେ ଆପଣଙ୍କୁ ଆପଣ ତ ଆପଣଙ୍କ ଦିଦିଠୁ ଭଲ ଓଡ଼ିଆ କହୁଛନ୍ତି।
ନାଇଁ ମୋ ମୋ ଓଡ଼ିଆ ଶୁଣିଲେ ଲୋକମାନେ ପାଗଳ ହେଇଯାଆନ୍ତି।
ଉଁ ସେଟା ତ ହବା କଥା ଚଳିବ।
ହୁଁ।
ଆପଣ ଏବେ କଣ କରୁଥିଲେ?
ମୁଁ ଏଇଖାଲ ଜଷ୍ଟ ବ୍ଲିଙ୍କିଟରୁ ଅର୍ଡର କଲି ଆପଣଙ୍କୁ କଲ କଲି।
ଆଚ୍ଛା ଆଚ୍ଛା ଭଲ। ଆଉ ଆପଣଙ୍କ ଦିଦି?
ମୋ ଦିଦି ହେଲା ସେ ଗ୍ୟାରେଜରେ କାହା ସହିତ ଗୋଟେ କଥା ହଉଚି।
ଆଚ୍ଛା ଆଚ୍ଛା ଆଉ ଆଉ ଆଜି ହ୍ୟାଲୋ
କୁହନ୍ତୁ କୁହନ୍ତୁ କୁହନ୍ତୁ ହ୍ୟାଲୋ
ହୁଁ ହୁଁ ହୁଁ ଆପଣ ଆଜି ଉଠିଲେ କେତେବେଳେ?
ମୁଁ ଆଜି ଉଠିଲି ଦଶଟା ପ ଞ୍ଚଟା ପାଞ୍ଚବନରେ।
ଆଜି ଗୋଟେ ଦିନ ଫ୍ରି ନା ସଣ୍ଡେ।
ମୁଁ ଦଶଟା ପଞ୍ଚାବନରେ ଗୋଟେ
ଓହୋ।
ଓହୋ ତାପରେ ସର୍ କହିଲେ ଯେ କି ହେଲା ତୁ କଣ ପାଇଁ ଆସନୁୁ କ ଟିଉସନ। ତାପରେ ମୁଁ କହିଲି ସାର୍ ମୁଁ ଶୋଇପଡ଼ିଥିଲି ଆଉ ଘରେ କିଏ ନାହାନ୍ତି। ସାର୍ କହିଲେ ତୋଠୁ ଗଲା ଅଳସୁଆ ମଣିଷ ମୁଁ ମୋ ଜୀବନରେ ଦେଖିନାଇ। ତାପରେ ସାର୍ ଗାଳି କଲେ। ତାପରେ ମୁଁ ପୁଣି ଥରେ ଶୋଇପଡ଼ିଲି।
ଗାଳି ଶୁଣିକି ପୁଣିଥରେ ବଢ଼ିଆ ନିଦଟା ହେଇଥିବ।
ହଁ।
କାଲି ବୋଧେ ଲେଟରେ ଶୋଇଥିଲେ ଆପଣ?
କାଲି ଲେଟରେ ତ ନୁହଁ। ସେ ଗୋଟା ଗୋଟେ ଚାଳିଶ ଗୋଟେ ତିରିଶ ପାଖାପାଖି ଶୋଇ ପଡ଼ିଥିଲି।
ଆଚ୍ଛା ମୁଁ କାଲି ସେ ସାଢ଼େ ବାରଟା ବେଳକୁ ଶୋଇଛି।
ଏତେ ଜଲଦି।
ହୁଁ ଶୋଇଛି ତ ଆଉ। ମାନେ ମୁଁ କାଲି ଦି ପହରେ ଶୋଇନଥିଲି ତ ମୋତେ ହାଲିଆ ଲାଗୁଥିଲା। ତ ଗୋଟେ ଥରକରେ ଶୋଇଛି ଆଉ। ଫୋନ ଦେଖୁ ଦେଖୁ ହିଁ କେତେବେଳେ ଶୋଇପଡ଼ିଛି ନିଦ ହେଇଯାଇଛି।
ଓହୋ କାଲି ବି ମୋର ଦି ଦି ହେଲା ଜଲଦି ଶୋଇ ପଡ଼ିଥିଲା ମୁଁ ହେଲା ରାତି ତିନିଟା ପର୍ଯ୍ୟନ୍ତ ଫୋନ ଦେଖୁଥିଲି ବସିକି।
ଅହୋ ଅହୋ ତାହେଲେ ଦିଦିବି ଜଲ୍ଦି ମୁଁ କାଲି କାରଣ ତୁ ଦିଦିକୁ ଆଉ ମୁଁ ବେଶୀ ଟାଇମ ଯାଏ ରଖେଇ ଦଉନି କଲେଜ ଟାଇମ୍ ବେଳେ ସୋ ସୋ କହିକି ସେଥିପାଇଁ ସେ କାଲି ଗୋଟେ ଦିନ ତା ଦିନ ଥିଲା ନା। ଗୋଟେ ରାତି।
ହୁଁ।
କାଲି ଟୁ ଫେରେ କଲେଜ୍। ଖରାରେ ଅବଶ୍ୟ ଖରା ତିନି ଦିନ ହେଲାଣି ହଉନି କେଜାଣି କାଲି କଣ ହବ?
ମଜା ଲାଗୁଛି ମୋଷ୍ଟ ଯୋଉ ଖରା ଗୂରା ସେଗୁରା କମ ହେଇଗଲାଣିା ଏବେ ଖରା ହବ ନାହିଁ ଅଧିକ।
ଆଉ ହବନି ଆସ୍ତେ ଆସ୍ତେ ବର୍ଷା ହବ ନା।
ଓ ଆପଣଙ୍କ କଲ ଚେକ୍ ହେଇଗଲାଣି।
କଣ।
ଆପଣଙ୍କ କଲ୍ ଚେକ୍ ହେଇଛି।
ଜଣା ନାହିଁ।
ଓହୋ ମୁଁ ଏଖ କଲ କରିଥିଲ। ଏଇ ଖାଁ ମୁଁ ବ୍ଲିଙ୍କ୍କ କିଟ୍ ରେ ହେଲା ମାମା ମତେ ଏଇଖା କହିଥିଲା ଯେ କହିଲା ଘୋଳ ଦହି ଆଣିବୁ। ମୁଁ ଯେତେବେଳେ ଘୋଳ ଦହିର ଦୋକାନକୁୁ ଯାଇଥିଲି ସେ କହିଲେ ଯେ ଘୋଳ ଦହି ନାହି ତାପରେ ମୁଁ ଘରକୁ ପଳେଇ ଆସିଲି। ତାପରେ ମାମା କହୁଛି କି ଯଦି ଘୋଳ ଦହି ନାହିଁ ତୁ ହେଲା ପଚାରିବା କଥା ନୁହ ଫୋନ କରିକି। ତାପରେ ଜେ ସ ନର୍ମଲ ଦ ହି ନେଇ ଆସେ ତୁ ତାପରେ କହିଲୁ ସିଏ କହିଲା ମୁଁ ଆଉଥରେ ଯାଇ ପାରିବିନି ଚାଲ ବ୍ଲିଙ୍କ ଇଟ୍ କରିବା। ବ୍ଲୀଙ୍କ ଇଟ ରେ କଲୁ। ବ୍ଳୀଙ୍କ ଇଟ୍ ରେ ଲିଙ୍କ କଲୁ ବ୍ଲିଙ୍କିଟ୍ ର ଜିନଷ ଭିତରେ ମୋର ଡ଼ାଇଟ୍ କୋଟ ବି ମଗେଇଦେଲି।
ଭେରି ଗୁଡ ତୋର ତ ଦଶଟା ଥିଲା ନା ଡାଏଟ କୋଟ ଡାଏଟ୍ କୋକ୍ ପରା।
ହଁ ଦଶଟା ଥିଲା।
ଭେରି ଗୁଡ ତାକୁ ପୁରା ଡାଏଟ୍ କୋକ୍ କଲେକ୍ସନ ହଉଛି ଏବେ ସବୁ ଡାଏଟ୍ କୋ କୋକ ରେ ବି ସବୁ ବହୁତ ସାରା ଟ୍ରେଣ୍ଡ ଚାଲିଛି ତାକୁ ସବୁ ଯୋଉ କଲେକ୍ସନ କରିକି ବନେଇକି ଏମତି ଗୋଟେ କାନ୍ଥ ରେ ସୋ ପିସ୍ ଭଳିଆ ରଖୁ ନାହାନ୍ତି।
ମତେ ସେଇଟା ହି ବନେଇ ଆର ଅଛି ସେଥିରେ ଗୋଟେ ହାର୍ଡ ବନେଆର ଅଛି ବାରଟା କେନ୍ ଲାଗିବ ସେଇଟା ବନେଇ ବାର ଅଛି।
ଛା ଆଉ ଦିଟା କେବଳ ତାହେଲେ ନୁଅ।
ହଁ। ଏ ଖା ଗୋଟେ ଆସିବ ଗୋ ଟେ କେବଳ ଆକଚୁଆଲି ମୁଁ ବହୁତ ସାରା ଡାଏଟ୍ କୋକ୍ ର କ୍ୟାନ ଫୋପାଡ଼ି ଦେଇଥିଲି ବେଲେ ଏମତି କଟକ ଯେତେବେଳେ ଯାଇଥିଲି। ସେତେବେଳେ ମୁଁ ହେଟା ଚାରଟା ଡାଇଟ୍ କୋକ୍ ମୁଁ ଆଉ ଜଣେ ମୋର ଭଉଣୀ ଯୋଉ ଚାର ର ଟା ଡାଏଟ୍ କୋକ୍ ପି ଥିଲୁ ଦିଟା ମ ଦିଟା ମନ୍ଷ୍ଟର୍ ପି ଥିଲୁ। ସେଗୁରା ସବୁ ଆମେ ଫୋପାଡି ଦେଇଥିଲୁ ସେଥି ପାଇଁ ମତେ ବହୁତ ରିଗ୍ରେଟ ହଉଛେ।
ଓହୋ।
ହୁଁ।
ମୁଁ ମୋ ଟେ ଇଲେଭେନ୍ ଟ୍ୱେଲ୍ଭଥ ଟାଇମରେ ଗୋଟେ ମାନେ ଗୋଟେ ଏମତି ଛୋଟିଆ। କଣ୍ଟେନର କହିବି କି ଯାହାବି କହିବି ସେଇଠି ଗୋଟେ ରଖିଥିଲି ପେନ୍। ମାନେ ମୋ ପେନ୍ ମାନେ ମିନିମମ୍ ଶହେଟା ଖଣ୍ଡେ ପେନ୍ କଲେକ୍ସନ କରିଦେଇଥିଲି। ଇଲେଭେନଥ୍ ଟ୍ୱେଲ୍ଭଥ। କେବଳ ଦି ବର୍ଷ।
ଶହେ ଟା ପେନ‌ ଏତେ କଁ ଲେଖୁଥିଲେ।
କଣ।
ଏତ କଣ ଲେଖୁଥିଲେ।
କେ ଜାଣି ସେତ ହେଇ ବିି ଯାଇଥିଲା ମାନେ ଆକଚୁଆଲି ଇଲେଭେନ୍ ଟ୍ୱେଲ୍ଭଥ୍ ରେ ବେଶୀ ପ୍ରାକ୍ଟିସ ଚାଲୁଥିଲା ନା ତ। ପେନ୍ ଗୁଡାକ ବହୁତ ସରୁଥିଲା ମୁଁ ମାନେ। ଏତେ ପେନ୍ ମୁଁ ବି ଭାବି ପାରୁନି ମୁଁ ସତରେ ଏତେ ପେନ୍ ଲେଖିଛି ମାନେ ମତେ ବି ବିଲିଭ ହଉନି।
ମୁଁତ ଦିଟା ପେନ୍ ୟୁଜ୍ କଲେ ଗୋଟା ହଜି ଯିବ।
ଆ ହଁ ରେ ମୋର ତ ସେମିତି ବହୁତ ହେଇଛି ବହୁତ ମାନେ ପେନ୍ ମୁଁ। ଗୋଟେ ୟୁଜ କରିଥିବି ଆଉ ଗୋଟେ ହଜିଯିବ ଆଉ ଗୋଟେ ସବୁଠୁ ବଢିଆ କଥା ଶୁଣେ। ମାନେ ଆମର ଯୋଉ ପ୍ରାକ୍ଟିକାଲ ଚାଲିଥିଲା ତ ପ୍ରାକ୍ଟିକାଲ କଣ କିଏ କାହାର କେତେବେଳେ ମାନେ କଣ କରି ଦଉଥିଲା। ଠିକ ନଥିଲା ନା ହେଲା ପ୍ରାକ୍ଟିକାଲ ଟାଇମରେ ରେ ବହୁତ ଆକଚୁଆଲି ମଜା ହୁଏ। ମଜା ହୁଏ ମାନେ ସବୁ ମିଶିକି ସାଙ୍ଗ ମାନେ ବହୁତ ଟାଇମ ସ୍ପେଣ୍ଡ କରୁ ତାପରେ ମାନେ। ଉପର ସେ ଟେନସନ ବି ଥାଏ ବଟ୍ ମଜାମସ୍ତି ବି ବହୁତ ହୁଏ କାରଣ। ବୋଥ୍ ପୁରା କଲେଜ ରେ ତ ପୁରା ବହୁତ ଟାଇମ ହିଁ ରହୁ ଆମେ ବହୁତ ମଜାମସ୍ତି ହୁଏ। ତ ଆମର ପ୍ରାକ୍ଟିକାଲ ତ ଯାହା ଛାଡ଼େ କି ଯିଏ ଯାହା ପେନସିଲ କିଏ କାହା ସ୍କେଲ। କିଏ କାହା ପେନ୍ କଣ କିଏ କାହାର ଆଇଁଲା ତାର ଠିକ୍ ନ ଥାଏ କେତବେଳେ କାଳ କଣ ଥାଏ। ଲିଟରାଲି ଆମର ଲାଷ୍ଟ ଏକଜାମ କିଛି ଗୋଟେ ପ୍ରାକ୍ଟିକାଲ ଏକଜାମ ଥିଲା। ତ ସୁନୀଲ ଭାଇ ତୁ ଜାଣିଥିବୁ ତୁ ତାକୁ।
ହଁ।
ତ ସିଏ କଣ ନା ମାନେ ମୋର ଆମର କଣ ମୋର ଆଉ ତୋ ଦିଦ୍ ତୋ ଦିଦିର ଆଉ ମୋର ରୋଲନମ୍ବର ପୁରା ଆଗୁଆ ୱାନ୍ ଥ୍ରୀ ତ ଆମର ଆଗୁଆ ବ୍ୟାଗ୍ କ୍ଟିକାଲ ସରିଯାଏ। ଆମର ପ୍ରାକ୍ଟିକାଲ ସରିଗଲା ପରେ ଆମେ ଜଲ୍ଦି ଆମକୁ ରଖାନ୍ତିିନି ବିକାଶ ସାର କହିବେ ଆମେହିଁ ତମେ ହିଁ ଗୋଟେ ପାଟି କରୁଛ ବେଶୀ ରହିଲେ। ତମେ ବେଶୀ ଡିଷ୍ଟର୍ବାନ୍ସ କରୁଛ ଇଏସିଏ କହିକି ଆମକୁ ଛାଡି ଦିଅନ୍ତି। ତ ଆମେ ତୋ ଦିଦି କଣ କରିଛି ଚ ହଉଚି ଆମେ କଁ କଲୁ, କ ଆମେ କଣ କରୁନା ହଉଚି ପଳାଅ ଆମକୁ ସାଲ ସାର୍ ଛାଡି ଦିଅନ୍ତି। ତ ମୋର ପିଲା ତ ଅଧା ଦିନେ ଅଧା ପିଲା ପେନ୍ ଆଣିଲେ ଅଧା ଦିନରେ ପିଲା ପେନସିଲ ଆଣନ୍ତି ନି ମୋର ପେନ୍ ପାଉଚରେ ସବୁ ଥିଲା। ପେନସିଲ ରବର ହେରିକା ସବୁ ଥିଲା। ତ ସୁନୀଲ୍ ତାର ରୋଲ୍ ନମ୍ବର, ତା ରୋଲ୍ ନମ୍ବର ଟ୍ଵେଣ୍ଟି ନାଇନ୍। ତ ତାର ଟିକେ ଲେଟ୍ କୁ ସରେ। ମାନେ ପୁରା ଲାଷ୍ଟ ଆଡୁଆ ତା ରୋଲ୍ ନମ୍ବର କାରଣ ଦିଟା ଗ୍ରୁପ ହେଇଛି ନା ତ ଆମ ଗ୍ରୁପ ତା ଏଣ୍ଡ୍ ହୋଉଛି ଥାର୍ଟି ଟୁ ରୋଲ୍ ନମ୍ବର ତାର ଟ୍ଵେଣ୍ଟି ନାଇନ୍ ରୋଲ୍ ନମ୍ବର। ତ ସିଏ ପୁରା ଲାଷ୍ଟ ଯାଏ ଅଛି ଆଉ। ତ କଣ ହେଲା ନା, ତୋ ଦିଦୁ ସିଏ ମୁଁ ତାକୁ ମୋ ପେନ୍ ପାଉଛ୍ ଦେଇେଦେଇଛି ତାର କଣ ଦର୍ କାର ହବ ବୋଲି ତାକୁ ଦେଇ ଦେଇେଇକି ମୁଁ ପଳେଇ ଆସିଛି। ସିଏ ଲି କାଲି ଲାଷ୍ଟ ଯାଏ ରହିଛି। ସେ ନାଇ ଉଁ କାହାଠୁ ପେନ୍ସିଲ୍ ମୁଁ ଜାଣିନି କାହାର ମନ ଇଚ୍ଛା ପେନ୍ସିଲ୍ କାହାର ସ୍କେଲ୍ କାହାର ମାନେ କଟର, କାହାର ରବର, ମନ ଇଚ୍ଛା ନେଇକି ଆସିଚି।
ଓ ହୋ ପ୍ରାକ୍ଟିକାଲ୍ ରେ କୋଉ ଜିନିଷରେ କରିବାକୁ ଦିଆଯାଏ କମ୍ପୁଟର ନା ପେପର୍ ରେ?
ନାଇଁ କମ୍ପ୍ୟୁଟର୍ ରେ ମାନେ କମ୍ପ୍ୟୁଟର୍ ଲ୍ୟାବ ଯୋଉ ନଥାଏ। କମ୍ପ୍ୟୁଟର୍ ଦିନ କମ୍ପୁଟରରେ ବି ହୁଏ। ଥିଓରି ବି ଲେଖା ହୁଏ। ମାନେ ଲେଖା ହୁଏ ୱିଥ୍ ତମେ ଯାହାବି ଲେଖିଥବ ତାକୁ ପ୍ରାକ୍ଟିକାରେ ଦେଖେଇବ। ଆଉ ନର୍ମାଲ ଅଲଗା ଯୋଉ ଦିଟା ଯୋଉ ଉଷା ପ୍ରାକ୍ଟିକାଲ ସେଟା ପ ପୁରା ମାନେ କଣ ପେପରରେ ଲେଖା ହୁଏ। ତମେ ଯାହା ପ୍ରୋସିଡିୟର ଥାଏ। ଏମ୍ ଅଫ୍ ଦ ଏକ୍ସପେରିମେଣ୍ଟ, ଅବ୍‌ଜରଭେସନ ଯାହା ଅବଜର୍ଭ କଲ, ସବୁ କନକ୍ଲୁଜନ୍ ସେଗୁଡା ସବୁ ଲେ ଖିବ, ତମେ ଯାହା ବି କରିବ ତାକୁ ଲେଖିବ ବି, ତାପରେ ତାକୁ କରିବ ବି।
ସବୁ ତମ ବଡ ବଡ ଧାଡିରେ ତାକୁ ମନ କେମିତି ରଖ?
ତାକୁ ମାନେ ହେମିତି ନଥାଏ କିଛି ସବୁ ଆକ୍ଚୁଆଲି ମାନେ ତମେ ପ୍ରାକ୍ଟିକାଲ୍ ଯାହା ବି ଥିବ ତମେ ତାକୁ ତମ ନିଜ ଭାଷାରେ ଲେଖିବ। ସେମିତି କିଛି ନାଇଁ ଯେ କିଛି ଘୋଷିବ କି କଣ। ମାନେ ଯାହା ଏଇଥିରେ ଏୟା ଏୟା ରିକ୍ୱାୟାରମେଣ୍ଟ, ତ
ଓହୋ।
ଇଷ୍ଟୁମେଣ୍ଟ ରିକ୍ଵାର୍ଡ ଆ ଇଷ୍ଟୁମେଣ୍ଟ ରିକ୍ବାର୍ଡ ରେ ଯାହା ଯାହା ଦରକାର ତ ସେଇ ହିସାବରେ ହଉଚି ମାନେ ତମେ ଲେଖିବ ଖାଲି ଯାହା ଯାହା ତମେ କଣ କଣ ଦରକାର ଆଉ ମାନେ ସବୁ ଲେଖା ହୁଏନି ତାର ସବୁ ଥାଏ, ଥିଓରି ଥାଏ ଆଉ କଣ କଣ ସେଗୁଡା ସବୁ ସବୁ ଆଭଏଡ୍ କରିି କେବଳ ପ୍ରୋସିଡିଓର ଲେ ଖା ହୁଏ, ଏମ୍ ଅଫ୍ ଦ ଏକ୍ସପେରିମେଣ୍ଟ, ଇନଷ୍ଟ୍ରୁମେଣ୍ଟ ରିକ୍ୱାର୍ଡ ଆଉ ଏଇ ଗୁଡା କନକ୍ଲୁଜନ ଆଉ।
ଓହୋ ଆକ୍ଚୁଆଲି ଫୁଣି ଥରେ ହେଲା ବାଇସ୍ ତାରିଖ ସ୍କୁଲ୍ ଖୋଲଛି। ଆଉ ହେଲା ପାଠ ପଢାକୁ ପୁଣି ଥରେ ଯିବାକୁ ପଡ଼ିବ। ସେତେ ବାଇସ୍ ତାରିଖ ଦିନ ସ୍କୁଲ୍ ଖୋଲୁଛି। ଆଜି ହଉଛି ଇଣ୍ଟରନ୍ୟାସନାଲ୍ ୟୋଗା ଡେ। ସେଥିପାଇଁ କି କାଲି ସ୍କୁଲ୍ ରେ ସେଲିବ୍ରେଟ୍ ହବ। ସବୁଯାକ ଟିଚର ମାନଙ୍କୁ ୟୋଗା ନେଇକି ଯିବାର ଅଛି, ସେଠି ୟୋଗା କରିବାର ଅଛି।
ଓହୋ। ହୁଁ ହୁଁ ହୁଁ। ମାନେ ଆମର ତ ସେ ସବୁ ନାହିଁ।
ମତେ ତ ଜମା ୟୋଗା କରିବାକୁ ପସନ୍ଦ ନୁହଁ।
ଆଚ୍ଛା। ମାନେ ମୋର ଯେତିକି ମନ ଅଛି, ଗୋଟେ ଥର ମାନେ ମୁଁ ଯେତେବେଳେ ସ୍କୁଲ୍ ଟାଇମ୍ ରେ ପଢୁଥିଲି ତ ଆମର ସ୍କୁଲ୍ ରେ ସେମତି ୟୋଗା ଡେ ରେ, ଆମକୁ କ୍ଲାସ୍ ହିଁ ଚାଲିଥିଲା। ତାପରେ ଆମକୁ ନେଇକି ଯାଇଥିଲେ, କ୍ଲାସ୍ ରୁ ହିଁ ଆମକୁ ନେଇକି ଯାଇଥିଲେ। ଆମ ଘର ପାଖରେ ଗୋଟେ ଭାସ୍କରେଶ୍ଵର ପାର୍କ ଅଛି ତୁ ଜାଣିଛୁ? ହେଲା। ତ ସେଇଠିକି ନେଇକି ଯାଇଥିଲେ, ତ ସେ ଭାସ୍କରେଶ୍ଵର ପାର୍କ ରେ କଣ ସେ ୟୋଗା କରେଇଲା, ଆମେ ଭଲ ମାନେ ଯେହେତୁ ପାର୍କ ଆସିଥିଲୁ ସାଙ୍ଗମାନଙ୍କ ସହିତ ମାନେ ପୁରା ଏମତି ଟୁଆଲ୍ ଆସିଥିଲୁ ସମସ୍ତେ ପୁରା ମିଶିକି। ତମୁ କ ମାନେ ବି କଲେଜ୍ ସରି ସ୍କୁଲ୍ ଠୁ ଭାସ୍କରେଶ୍ଵର ପାର୍କ ରେ ସମସ୍ତେ ପୁରା ଲାଇନ୍ ଦେଇ, ବାନ୍ଧିକି ପୁରା। ଯେମିତି ଆସନ୍ତି ଧାଡିରେ ଆମେ ଆସିଲୁ। ଯାଇକି ତାପରେ ସେଇଠି ସେ ତାଙ୍କର କଣ କରୁଥିଲେ ଆମେ ବଢିଆ ମଜା କଲୁ ମାନେ ଅଧାରୁ ପଳେଇ ଆସିଥିଲୁ ବଢିଆ ମଜା ହେଲା ତାପରେ ପୁଣି ଯୋଉ ଅ ଘଣ୍ଟେ ଦି ଘଣ୍ଟା ରହିଛୁ ତାପରେ ପୁଣି ପଳେଇ ଆସିଲୁ ଆଉ।
ଆମର ଖାଲି ପ୍ରଭୁଜୀରେ ଥିଲାନା ପ୍ରଭୂଜୀ ହୋଉଛି ପ୍ରପରଲି କ୍ରିୟା ୟୋଗା ଆଶ୍ରମ
ହଁ ହଁ ତୋ ଦିଦି ବହୁତ ଠକେ ସେଇଟା ବି ଜାଣିଛି।
ହଁ ସେଇଥିପାଇଁ ୟୋଗା ଡେ ରେ ତ ଏତେ ୟୋଗା ହୁଏ ଏତେ ୟୋଗା ହୁଏ ମାନେ ତମ ପୁରା ଗୋଟେ ଦିନ ପୁରା ଖାଲି ଫୁଲ ୟୋଗା ହିଁ ହଉଥିବ ତାଙ୍କର। ମାନେ ବାମ୍ଫ ବାହାର କରିଦେବେ ତମର।
ହଁ ସେ ତ ସବୁ ମାନେ ଫୋକସ କରା ହୁଏ ବେଶି ସେଇ ୟୋଗା ଫୋଗା ପ୍ରାର୍ଥନା। ପ୍ରେୟାର୍ସ ହେରିକା ସବୁ ହୁଏ। ଆଁ ହଁ ହୋଉ ଆମେ ପରେ କଥା ହବା।
ହଁ ହଁ।